ପଢି ଗଲା ଏଇ ପୁଅ ଟା ଝୁଣ୍ଟେ ହେଇ ପଇଲା ହାଲୋ। ହ୍ୟାଲୋ।
ହଁ।
କଣ କରୁଛ ଅ? ମୁଁ ଏଇଠି ଟିକେ ବସିଛି ଫୁଲଉଛି।
ଓହୋ ନାମ ଏଇ ପୁଅ ଟା ପୁଅ ଟା କା ହୁଁ କଣ ହେଇଛି?
ଏଇ ବା ଆଉ ବୁଢାଆଙ୍ଗୁଡି କଣ କଣ ନଖଟା ବାଜିଗଲା ଏଇ ପଥରରେ ଯେ ଖଣ୍ଡିଆ ଟିକେ ବ୍ଲଡ ବାହାରୁଛି ଯାଇ ତାକୁ ଔଷଧ ମାରୁଛି ଏଇ ଆଣିକି।
ହୁଁ।
ଏମିତି ହଉଚଛନ୍ତି ଚଗଲା। ଡେଲି ପଡୁଛି, ଏଠି ପଡ ହେଠି ପଡ ହେଠି ପ। ଚାଲିଛି ତାର।
କଣ କରବି। ନାଇଁ ଏ ପୁଅ ଟା ଟିକେ କାନ୍ଦିଲା ତ ମୁଁ ଏଇ ଯାଉ
ଓହୋ, ହଁ ବା ଛୁଆ ଛୁଆ ହେମିତି ମାଡଗୋଡ଼ି ଲାଗିବେ ପଡିବେ।
ନା ମୁଁ ତାକୁ ଟିକେ ଛାଡିକି ଆସିୁଛି ତ ଏଠି ବୋଉଙ୍କ କତିରେ। ସେ ଧୂପ ଦେବେ ଏଇନା ଟାଇମ୍ ହେଲା।
ଓହୋ।
ଓ ଆଉ ମାତା ଆଜି ରାତି କଣ, ସେଇ ମାଛ କରିବେ।
ରାତିରେ ରୋଷେଇ?
ରାତିରେ ଆମର ଆଜି ମାଛ ହବ। ଦିନରେ ମା
କୁଆଡେ କୁଆଡେ ବୁଲିଛ? କୁଆଡେ କୁଆଡେ ବୁଲିଛ? ତମ କେଉଁଝର ଲାଇନ୍ ତ ଭଲ ଭଲ ମନ୍ଦିର ଏଇଯୋଉ ଅଛନ୍ତି ଘଟଗାଁ ତାରିଣୀ ଅଛନ୍ତି। ସାନ ଘାଗେରା, ବଡ ଘାଗେରା।
ମୁଁ ହଁ ଦିଥର ଯାଇଛି ଏଇ ମ୍ୟାରେଜ ପରେ ଥର ଏବେ ଯାଇଥିଲି, ମ୍ୟାରେଜ ହେଇନ ଥିଲା, ଥରେ ଦିଥର ଯାଇଥିଲି।
ଭଲ କରିଦେଲେଣି ଏବେ ସବୁ ମନ୍ଦିର ତା ପାଖାପାଖି ସବୁ ମନ୍ଦିର ହେଇଗଲାଣି।
ହଁ।
ଜାଗା ବି ଭଲ ଅଛି ସବୁଆଡେ ଗଛ ଫଛ ସବୁ ସୋ କରୁଛନ୍ତି। ଏମିତି ସବୁ କରିଦେଇଛନ୍ତି। ଫଟୋ ଉଠେଇବା ପାଇଁ ବି ଭଲ ଜେଗା ସବୁ କରିଦେଲେଣି। ପାର୍କ ଭଳିଆ ଖଣ୍ଡେ ବନେଇଛନ୍ତି।
ହଁ।
ଆଉ।
ଯାଇଥିଲି, ଯାଇଥିଲୁ ତାରିଣୀ, ତାରିଣୀ ଯେ ବୁଲିକି ଆସିଥିଲୁ।
ସାନ ଘାଗରା, ବଡ ଘାଗରା, ଗୁଣ୍ଡିଚା ଘାାଗି ସବୁ ସେ ଲାଗି ଲାଗିକା ସବୁ ରହିଛି ଆଉ। ଗୁଣ୍ଡିଚା ଘାଗି ଟା ବି ଭଲ ହେଇଛି ପାହାଡ ଭିତରୁ ପାଣି ଖସୁଛି।
ଆଜ୍ଞା। ନା ସିଆଡେ ଏଇ ଯୋଉ ଅଶୋକ ଝର ସୁକିନ୍ଦାରେ। ସେଇଠିକି ଯାଇଛୁ। ସେଠୁ ବହୁତ ଥର ଯାଇଛୁ।
ଓହୋ, ଅଶୋକ ଝର।
ହଁ, ଅଶୋକ ଝର।
ସେଟା କେମିତି କଣ କୋଉ ଭଳିଆ ହେଇଛି ସେଇ ଜାଗା?
ଉପରେ ଠାକୁର ଅଛନ୍ତି ପୁରା ପାହାଡ। ହଁ, ଯେମିତି କପିଳାସ ନୁହଁ ସେଇ ଟାଇପ୍ ର ସେଇଭଳିଆ। ଆଉ ଯୋଉ ପାହାଡ ଉପରେ କପିଳାସ ଠାକୁର ଅଛନ୍ତି ସେଠି ସେମତି ଅଛନ୍ତି ଶିବ ଠାକୁର, ଲକ୍ଷ୍ମୀ ଅଛନ୍ତି ନା କଣ? ପାର୍ବତୀ, ସବୁ ଠାକୁର ଅଛନ୍ତି ତା ଉପର ଉପରେ ଚଢିକି ଯିବ। କିନ୍ତୁ ଉପରେ କିଛି ନାହିଁ ଖାଲି ପାହାଡ। ମଝିରେ ମନ୍ଦିର ଅଛନ୍ତି, ଠାକୁର ଅଛନ୍ତି, ଉପରେ ଚଢିକି ଯିବ ପୁରା ପାହାଡ ଉପରକୁ ଯଦି ଯିଏ ଯିବ ଯା ଯାଆନ୍ତି ସେ ଗୁରେ ଲୋକ ଯାନ୍ତି କିନ୍ତୁ ବହୁତ ଉ ଉଚ୍ଚା ଯେ, ପାହାଡ ଉପରେ ଚଢିଲା ବେଳକୁ, ଓହ୍ଲେଇଲା ବେଳକୁ ଆହୁରି ଡର। କପିଳାସ ତ ଆମେ ଛୋଟ ଛୋଟ ହେଇଥିଲୁ ଯାଇ ଥିଲୁ ଏଇ ସାହି ଛୁଆ ସବୁ ଭୋ ଖୁଧୁରୁକୁଣୀ ଓଷା କରନ୍ତିନି।
ହଁ ହଁ।
ସେଇ ଓଷା ଛୁଆ ସବୁ ଯାଇଥିଲୁ ଯେ ଗୋଟେ ଦିଦି ଓହ୍ଲଉଥିଲା ତା ମୁଣ୍ଡ ବୁଲେଇଲା ସିଏ ସିଏ ତ ଯାହା ପଇଲା ପଇଲା ଆମକୁ ପେଲି ଦେଲା।
କୋଉଠୁ ମାନେ ବାହା ଇଏ ମନ୍ଦିର ଭିତରେ ନା କୋଉଠୁ ଓହ୍ଲଉଥିଲା?
ମନ୍ଦିରରୁ ଦର୍ଶନ କରିକି ଓହ୍ଲଉଥିଲୁ।
ସେଟା କି ସେମିତି କିଛି ରାସ୍ତା ବାଟେ ଯାଇ ନଥିଲ।
କାରଣ ସେ ଆମ ଆଉ ଦୁଇ ଜଣଙ୍କୁ ପଲିଗଲା।
ନା ନା ତମେ ରାସ୍ତା ବାଟେ ଯାଇନଥିଲ କି?
ଗୋଡ ଖଣ୍ଡିଆ ହେଇଯାଛି। ମୁଁ ଦେବି ଚକୋଲେଟ ତତେ ରଖିଛି ମା ଡାକେ।
ତମେ ପାହାଚ ରେ ଯାଇଥିଲ ନା କୋଉଥିରେ? ମୁଁ ଏନି ସେ ଯୋଉ ମନ୍ଦିରରେ ଯାଇଥିଲା ପାହାଚରେ ଆସୁଥିଲ ନା
ପାହାଚରେ ଯାଇ ଚଢିକି ସେ ଥରକୁ ତ ଆମେ ପାହାଚରେ ଚଢିକି ଯାଇଛୁ ପାହାଚରେ ଓଲ୍ହେଇକି ଆଇଚୁ ଆଉ ସବୁବେଳେ ବାଇକରେ ପଳଉ। ଡୋ କାର ଫାର ରେ। ସେ ଥରେ ଯା ଚଢିକି ଯାଇଥିଲୁ ସେ ଗୋଟେ ଦିଦି ଟା ମୁଣ୍ଡ ବୁଲେଇଲା। ଏଇ ଦଦି ଆସୁ ବୁଲେଈ ଦବ ଏ ଯୋଉ ଦୋକାନ।
ସେଇଠି ପଡି ଯାଇଥିଲୁ ଭାତ ଭାତ ସବୁ ଛିଡି ଯାଇଥିଲା।
ଅ ହ।
ସେଠି କିନ୍ତୁ ମାଙ୍କଡ଼ କୁ ପ୍ର ବଳ ଡର ମାଙ୍କଡ ପ୍ରବଳ ମା କିଛି ରଖି ଛଡେଇକି ନେଇଯିବେ ଯଦି ଯାହା ଦେଖିବେ ତାଙ୍କ ଆଖିରେ ପଡିଲା।
ହୁଁ।
ଏଇ ଘରକୁ ଗଲା ଆଳୁ କପିଳାସ ଅ କଫି ଡିଅ ମଉସା ନୁଅକି ସେଠି ଟିକେ ଚହିଯାଉଚ ସେ ଏଲା ବ ଯାହା ବ୍ୟାଗ ରେ ସବୁ ଖୋଲି ଖୁଲା କିି ସବୁ ମାଙ୍କଡ ଟେକି ଦିଅନ୍ତି। ଆଣ୍ଠୁ ଟାକୁ ନା ନଖ କଣ ହେଇଛି ତାର? ଏଇଠୁ ଏଇଠୁ କଣ୍ଡିଆ ହେଇଯାଛି। ଏଇଟିକି ଆସେ।
କ୍ୟାପ ସିନ।
ସେ ଆଉ ତମେ ଔଷଧ ଆଣିଚ। ତା ଆଙ୍ଗୁଟା ଖଣ୍ଡିଆ ହେ ଛୋ ଛୋଟ ଛଆ ଜାଣିହଉନି କିନ୍ତୁ ଆଉ ଟିକେ ପରେ କାନ୍ଦିବ।
ଇଏ ବା ଆମର ଏଇନା ସେମିତି ବଡ ତାର ସେଠି ଖେଳୁଥିଲା ତା ସାଙ୍ଗ ସାଙ୍ଗ ଡି ଆଙ୍ଗେ ମାଡ଼ ଗୋଳ ଲାଗିଚନ୍ତି।
ଉଁ। ଛୁଆଙ୍କର କଣ ଏ ଇ ବା ଆମର ଯେମିତି ବଡ ଏଇନା ଖେଳୁଥିଲା ମାଡ଼ଗୋଣ ନାଗିଗଲେ। ଯେ ଘରେ ଆସିକି କେତେ ମାଇଲା ଖାଇଲାନି।
ଏ ଦିଦି ବୁଲେଇ ଦବ ଦିଦି। ବୁଲେଇ ଦବ ଦିଦି। ବୁଲେଇ ଦବ ଦିଦି। ବୁଲେଇ ଦବ। ହଁ ମୁଁ ଯାଉଛି ସେ ଏମିତ ତା ତ ଖଣ୍ଡିଆ ଫଣ୍ଡିଆ ହେଇଥିରେ ଏତେ କାନ୍ଦିବନି ଟିକେ ନାକ କାନ୍ଦିବ ରହିଯିବ।
ହୁଁ।
ଦିଦିଆ ବହୁତ ହେଇଗଲାଣି।
ଛୁଆଙ୍କୁ କଣ ସେ ଜିଦି ତ ହିଁ ବେଶୀ ଖାଉଛି ଆଉ।
ହଁ ବା ଜିଦିଆ ବହୁତ ହେଇଗଲାଣି।
ଆଏ ତୁ ଏଇଆଡେ ପଳେଇଆଏ ଧନ ଆ ଯାଆନା, ‌କଣ କାମୁଡାକାମୁଡି ହଉଥିଲ? ରବର। ରବର ପାଇଁ ମାଡ଼ଗୋଳ ଲାଗିକି କାମୁଡ଼ା କାମୁଡ଼ି ହଉଛନ୍ତି।
ହୁଁହୁଁ ଛୁଆରା ଏମିତି ହେବେ ଏ-ପା। ତାକୁ ସ୍କୁଲ ଡ୍ରେସ ପିନ୍ଧେଇକି ଆଜି ପଠେଇଦଲେ ଆମ ପାଖକୁ, ସେ ଦେଖିକି ଯୋଉ କାନ୍ଦ ମୋ ପୁଅ, ମୁଁ ସ୍କୁଲ ଯିବି, ମୋର କମେଇ ଲେଖେଇଲନି? ମୁଁ ଯିବି ମୋର ବୁଟ୍ କାଇଁ, ମୋର ଡ୍ରେସ୍ କାଇଁ? ତାକୁ ବାଆଁରେଇକି ବସେଇଲା ବେଳୁକୁ ସେ ଫୁଣି ଆଉଥରେ ଆସୁଛି। ହେଇଟା ତୁ ଗୁନ୍ଦ୍ ହେଇଟା ଆ ଭ କୃ ଛୁଆ ଧନ୍ଦା ବୁଝିକି ନିଜ କାମ କଲା ବେଳୁ ଅଠାଟେଇ। ରାତିରେ ଟିକେ କେମିତି ଭାବୁଛି ଜଲଦି ଶୋଇବି ବୋଲି ଏ ଛୁଆ ଏଗାରଟ୍ ସାଢେ ଏଗାରଟା ବାରଟା କରେଇ ଦଉଚି, ଶୁଅସ୍ ଖୁଆଇ ଦେବେନି ସେ ବଡ ତାର ଖାଇବ ମାନେ ସେ ଶୋଇ ପଡିବ। ଇଏ ତାର ଖାଇବନି ପୁଣି ଶୋଇବ, ସେ ଠିକ୍ ଶୋଇଲା ବେଳକୁ କହିବ ମାମା ଭୋକ କରୁଛି। ମୂଳୁରୁ ଖାଇବା ଖାଇବନି ସେ ମୂଳୁରୁ ଶୋଇବା ତାର ମୂଳୁରୁ ଉଁ-ଉଁ ଏଗାରଟା ସାଢ଼େ ଏଗାରଟାରେ ଶୋଇବ, ଉଠିବ ସାଢେ ଆଠଟା ନଅଟା। ଏଇ ବାଇଆ ହ୍ୟାଲୋ। କଥା ଶୁଭା ଯାଉନି କିଛି।
ଭିଲା?